ହଁ ହ୍ୟାଲୋ ହଁ ଦେଖୁହ
ହଁ ହଁ ତମେ କହୁନା ଏଇ ଇ ଆମର ଗୋଟେ ଛୋ ସେ ଆମ ଘରେ ଆଉ ଘରେ
ଘରେ ଅଛ ଯୋଉ ମୋ କହିବା କଥା କି ଯୋଉ ବିଜୁଳି ତ ମାରୁଛି ଯେ ବର୍ଷା ଟା ହେଲେ ଟିକେ ଭଲ ହୁଅନ୍ତା ନହେଲେ ଧାନ ଫାନ ସବୁ ମାନେ ଧାନ ଫିଲ ଫିଲ ସବୁ ପଡ଼ିଆ ପଡ଼ିିଗଲାଣି ଚାଷ ହବା ପାଇଁ ତଳି ଫଳି ବି ପଡିଛି ନା
ହଁ ବା
ହଁ ବ ଚାଷ ହଁ ତମର ପଡି ସାରିଲାଣି।
ହଁ ଆମର ତଳି ପହିଲାଣି ରଜ ଯିବାରେ ଚାରି ଛଅ ଦିନ ତଳି ନେଇକ ପକେଇକି ବିଲରେ ଆସିଥିଲୁ। ଧାନ ପା ବିଲ ପା ଶୁଖିଲା କାଠ ହେଇି ପିଲଲାଣି ଆଉ କଣ ଯଦି ଆଜି ବର୍ଷା ନହେଲା କାଲି ଯୋଉ ପାଣି ମଡେଇବୁ ସେ ବିଲ ଚରେ ଆଉ
କେ ତୁମର ସେଠି କେନାଲ କେନାଲ ଅଛି କେନାଲ।
ଫନାଲ ଅଛି କେନାଲ ରେ ପାଣି ନାହିଁ। ଏହା ବୋହିକି ଆଣିବାକୁ ପଡିବ ନଲ ନହି ମଟର ଲଗେଇକିନା ମେସିନ ଲଗେଇକିନା ପାଣି ମଡେଇବାକୁ ପଡିବ ଆଉ ହ
ଓ ହୋ ଆଉ କଣ କର ଭଲ ସେଠି କୋଉ ଚାଷ ବେଶୀ ହୁଏ
ଆମର ଚାଷ ବେଶୀ ଧାନ ଚାଷ ହୁଏ ଧାନ ଚାଷ ହୁଏ ଆଉ ବିରି ଚାଷ ହୁଏ ଆଉ କୋଳଥ ମୁଗ ଚଣା ଏରା ସବୁ ବି ଚାଷ ଭଲ ହୁଏ ଆଖୁ ଚାଷ ବି ଏପଟେ ବି ଆଖୁ ଚାଷ ବି ଭଲ ହୁଏ
ହାଁ ନା ଆମର ଏପଟରେ ବେଶୀ ଖାଲି ଧାନ ହୁଏ ଆଉ
ହୁଁ ତାପରେ ଆମର ହୁଏ ହଁ ଆଉ ଗୋଟେ ଜିନିଷ କଣ କହିଲ ଏଇଟା ତ ଭଲ ସବୁ ଏମିତି ଚାଷ ହୁଏ ତାପରେ ଏଇଟା ଆମର ପଶୁକୁଳିଆ ଏରିଆ ନା ଫସଲ ବାରିଘର ଫସଲ ଖାଇପାରିବନି ଏତେ ଫସଲ ହୁଏ ଆମର ଏପଟ ଲାଇନ୍
ଆଗରୁ ଆମ ଏପଟରେ ଫସଲ କରୁଥିଲେ ଏ ନଦୀ କୂଳରେ ଫସଲ କରୁଥିଲେ କିନ୍ତୁ ଆଗରୁ ଏବେ ସବୁ ତ ଲୋକ କୋଡିିଆ ହେଇଗଲେଣି ନା ଏ ଏଇ ମାଙ୍କଡ ହଉଛି ଆ ଆଗରୁ ସୋରିଷ ମାନେ ମୁଁ ଯେତେବେଳେ ବାହା ହେଇକି ଆସିଲି ସୋରିଷ ବିରି ବିଶ୍ଵାସ କରି ବିରି ପୁରା ବସ୍ତ ବସ୍ତାବସ୍ତା ସୋରିଷ ବିରି ସବୁ ହୁଏ ପନିପରିବା ସବୁ ହୁଏ ଏବେ ଆଉ କିଛି କରୁନାହାନ୍ତି ମାଙ୍କଡ ତାଙ୍କ ଡ଼େଉଛନ୍ତି ଖାଲି ଯା ସେମିତି ଆଉ
ହୁଁ ଆଉ ରଜରେ କଣ କେମିତି ରଜରେ କେମିତି କଣ ବୁଲାବୁଲି ହେଲା ସିଂଁ
ହଁ ରଜାରେରେ ରଜ ଆଗରୁ ଆମର ସବୁ ଛୁଆଙ୍କର ଛୁଟି ଥିଲା ସବୁ ଚାକିରି କରୁଚନ୍ତି ତ ହା ଛୁଟି ଥିଲା ସବୁ ଆସିଥିଲେ। ଘରକୁ ରଜ ଆଗୁରୁ ଆସିଥିଲେ। ମାନେ ବୁଧବାର ଗୁରୁବାର ଶୁକ୍ରବାର ରହିଲେ ଠିକ୍ ର ସେବେଳକୁ ପଳେଇଲେ ସବୁ। ଆ ର ଜ ଆଗରୁ ଆସିଥିଲେ। ସବୁ ବୁଲାବୁଲି କରି ପିଠା ପିଠି କଲୁ ଆଇଁଷ ଫାଇଁଷ ଖାଇ ଦେଇକି ପଳେଇଲେ। ଆମର ଖାଲି ଘରେ ଯା ଝିଅ ସିଏ ସେଇ ଝିଅ ଯାହା ଟିକେ ରଜ ତାର କଲା ଆଉ। ପିଠା ପିଠି କଲୁ ସେ ଟିକେ ଦୋଳି
ହୁଁ କଣ କଣ ଭଲ ଭଲ ଜେଗା ଅଛି ମାନେ ବୁଲାବୁଲି କରିବା ପାଇଁ।
ହଁ ଆମର ଏଇଠି ଠାକୁର ବିରଜା ପାଖରେ ଏପଟରେ ଆଖଣ୍ଡଳମଣି ଆଖଣ୍ଡଳମଣି। ବିରଜା। ଏଇ ଆମର ମଝାମଝିରେ ଘର। ଯେତବେଳେ ମନ ହୁଏ ବିରଜା ପାଖୁକୁ ବି ଯାଉ ତାପରେ ବିରଜା ପାଖରେ ସେଠି ପାଖରେ ଜଗନ୍ନାଥ ଅଛନ୍ତି। ଜଗତି ନାଟ। ସେଠି ବୁଲାବୁଲି କରୁ ମଝିରେ ମଝିରେ କେତବେଳେ ଟିକେ ଆଖଣ୍ଡ ମଣି କି ପଳଉ ମଝା ମଝିରେ ଘର ତ। ନାଁଏ ଯା
ବୁଝି ମୁଁ ତ ବୁଝି ସାଇଲିିଣି କେତବେଳେ ବୁଝି ବୁଝିସାଇଲିଣି ତମେ ମୋତେ ଆହୁରି କହୁଚ। ମୁଁ ବୁଝିଚି। ତମ ଘର କଁ ମାନେ ତମ ପତ୍ କହିବାକୁ ପଡିବନି। କଣ ଘର କହିଲେ କଣ ହବ ଆମର ଯୋଉ ବିଷୟରେ କଥା ହବାର କଥା କଥା ହବା। ମୁଁ ବୁଝିଚି ତମ୍ ବିରଜା କଇଲା ଠୁଁ ମୁଁ ଜାଣିଦେଲି ମାଡ଼କ୍
ହଁ ସେଠି ସମସ୍ତେ ପ୍ରାୟ ଛୁଆ ମତେ ଯେତବେଳେ କରନ୍ତି ହୁଁ କୁହ ତମର ସେଠି ଠାକୁର କଣ?
ଆମର ରେ ଆମେ ମୁଁ ହୁଁ। ହଁ ଆମର ରଜରେ ମୁଁ ବହୁତ ଜାଗା ବୁଲିଚି ବୁଲିଚି ହେଲେ ଆମର କପିଳାସ ହବ। ବୁଲିଚି ଜୋରନ୍ଦାସ୍ ସାହି ଆଶ୍ରମ ବହୁତ ଭଲ ଭଲ ଜାଗା ବହୁତ ଭଲ ଭଲ। ହାଲୋ।
ଓହୋ ଆ ତମର ଏଥି ଏଥିରେ
ସଜବାଜଠୁ ହ୍ୟାଲୋ କଣ ଗୋଟେ
ହ୍ୟାଲୋ ମୁଁ କହିଲି ତମର ଏଇଟା ହଉଛି କେତେଟା ହେଲାଣି କଥା ମାନେ
ହେ ନା ମୁଁ ଫାଷ୍ଟ ଆ
ଫାଷ୍ଟ କରୁଚ?
ଜି
ଆଜି?
ମା ମାନେ ମୋର ଦିଇଟା କଲ ହେଇଗଲା କେହି ଆସିଲେନି, ହ୍ୟାଲୋ
ହ୍ୟାଲୋ ହେଇଗଲା?
ଶୁଭୁ ହଁ କୁହ କହୁନ ଶୁଭୁଛି କୁହ।
ହାଲ୍ ହ୍ୟାଲୋ।
ହ୍ୟାଲୋ।
ହଁ କୁହ। ମୁଁ ମୁଁ କହିଲି କେଇଟା ହେଲା ଦିଟା?
ଏଇଟାକୁ ମୁଁ କଥା ହେଲିଣି ମାନେ ମୋର ମୋ ଆଡୁ କଲ ଗଲାଣି ଏଇଟାକୁ ଯୋଡେ ତିନିଟା କଲ ଯାଇଛି।
ଆଚ୍ଛା ଆଚ୍ଛା ଶୁଣ ତମର ତାହେଲେ ତ ଆଉ ବହୁତୁ ଗୁଡେ ବାକି ରହିଛି। ୟାପରେ ଏବେ ତିନି ଚାରି ଥର ମାନେ ମିନିୟମ ଛଅ ଥର କରିହବ ଏଇ ଫୋନରୁୁ। ଜାଣିଲ ନା ଛଅଥର ଏ ଏପଟରୁ ହବ ଛଅ ଥର ତମ ସେପଟରୁ ହବ। ତୁମେ ଗୋଟେ କାପ ମାନେ ମିନିଯମ୍ ତମକୁ କୁ ଯେତେ ଶୀଘ୍ର କରିବ ସେତେ ଶୀଘ୍ର ତମର ପାଖକୁ ପଇସା ଆସିବ କି ଇଏ ହବ ନଚେତ କାଟିଦେବେ ସେମାନେ ନା। ଦେବେ ଟାଇମ ଦେଇଦେବେ କାଟିଦେବେ ଜାଣିଲ ନା ହାଲୋ ତୁମେ ଗୋଟେ କାମ କର ଏଇଟା ଆମର ମୁଁ ଦେ ଥରେ କଲି ନା ତମେ ଥରେ କଲ ଛଅ ଥର ହେଇ କରିବ ଆଉ ଯୋଉ ପାଞ୍ଚ ଥର ନିଏନା ହାଲୋ ଏବେ ଏବେ ହଁ ଏବେ ପାଞ୍ଚ ଥର ଏପଟରୁ ମୁଁ କାଟିକି କରିବି ତମେ ସେପଟୁ କରିବ ଏମିତି କି ତମର ହେଇ ଯିବ ଛଅଟା ଆମର ହେଇଯିବ ଛଅଟା ବୁଝିଲ ନା ତାପରେ ଫେରେ ଗୋଟେ ମୋର ଗୋଟେ ଗ୍ରୁପରେ ତମେ ଛାଡିବ ଯିଏ ଅଲଗା ପିଲା ଥିବେ ତାଙ୍କ ଥରୁ କତିରେ ଏମିତି କରିବ କିନ୍ତୁ ଏମିତି ପ୍ରାୟ ପିଲା ଅଛନ୍ତି ତମୁକୁ ଠକେଇ ଦେବେ ଆମ୍ ଆମୁକୁ ବି ଠକେଇ ଦେଲେନା। ମାନେ ତମୁକୁ ଆଗେ କହିବେ କର ଜାଣିଲ ନା ଆଗେ କହିବେ ହୋଉ ମୁଁ ଗ୍ରୁପରେ ମେସେଜ କରିବ ସିଏ କହିବେ ହଁ କର ଆମେ କରୁଚୁ ତାପରେ ତୁମେ କରିବ ତୁମେ ଧର କରି ହେଇସାରିଲା ପରେ ସିଏ ଆଉ ତୁମେ ଫୋନ୍ କରିନେ ସିଏ ରିସିଭ୍ କରିକି ହାଲୋ ହାଲୋ ମିଛଟାରେ କହିବେ ତମର ଦେଖିଲା ମାଇନସ ହବ ତାପରେ ବେଳେକେ ଉଠେଇବେନି କଟିଯିବ। କଟିଗଲା କତିରୁ ତମର ଲସ୍ ବୁଝିଲ ନା।
ହଁ କାଟି ତ ଦୋଉଚନ୍ତି ମୋର ଏମିତି କେତେ ଥର କଲ୍ ଦିଟା କାଟିଦେଲେ ତାପରେ ଆଉ ଜଣେ କହିଲା ଭାଇ ଆଉ କରିହବ ମାନେ ମୋର ଟାଇମିଙ୍ଗ ହେଇଗଲା।
ଦେଖିଲ ଏଇମିତିଆ କରିବେ ତେଣୁ କରିକି ସେ ଲୋକଙ୍କ କତିକି ତମେ ଇଏ କରିବନି।
ତାହେଲେ ଆ ମୋ କହିବା କଥା ମୋ ପଟୁ ମୁଁ
ନାଁ ନାଁ ନାଁ କ ତୁମେ ଆଗ କରିବ କାହିଁକି ନାଁ ମୁଁ ସିନା ସେମତି ଲୋକ ବୋଲିକି ମୁଁ ଧର କହିଲି ଯେ ଏଇ ଝିଅ ତୋର ଗୋଟେ କଣ ଫୋନ ଆସୁଚି ମ? କହିଲି ମୁଁ ଧର ହଉ ସେ ସେମତି ବୋଲିକି ମୁଁ କହିଲି ନା ପିଲା ଲୋକ ଦିଏ ମତେ ସେଇନାକିି ଗୋଟେ ମେଡିସିନ ପିଲାଟିଏ ମାନେ ତାର ହେଇଗଲା ତିରିଶି ଟା ସିଏ ମତେ ଅଲଗା ନମ୍ବର ବି ଦେଲା କହିଲା ଆଣ୍ଟି ତମେ ଗପିବ ସିଏ ମାନେ ବହୁତ କାଲି ଯେତବେଳେ ତାର ପଇସା ଆସିଲା କହିଲା ଆଣ୍ଟି ତମର ପଇସା ଆସିଲା ମୁଁ କହିଲି ହଁ। ସେଇଠୁକୁ ସିଏ ମାନେ ତାର ବିଶ୍ଵାସ ହେଇଗଲା ସିଏ ମୋ କତିକି ଛଅ ଥର ମୁଁ ତା କତିକି ଛଅ ଥର। ଆମ ଝିଅ ଫୋନରୁୁ ଫେର କଲି। ସିଏ କଣ କହୁନି ତୁମେ ଧର ମୋର ବିଶ୍ଵାସ ହେଲା ହଁ ମୁଁ କରିବି। ମୋର ଯେତେ କାମ ଥାଉ ମୁଁ ପୁଅ ଛୁଆଟିର କରିନି। ସେ କରିବ ମୁଁ କଥା ହେମି। ମୁଁ ଯଦି ସେଇଭଳିଆ ଅବିଶ୍ୱାସୀ ହେଇଥାନ୍ତି। ତମେ ଗୋଟେ କରିଦେଇଥାନ୍ତ। ତାପରେ ମୁଁ ଏଇକି କହିଥାନ୍ତି ନା ନା ବାବୁ ରଖ। ବର୍ଷା ଆସିଲାଣି। ଟାୱାର ନାଇଁ ଇଏ ନାଇଁ ମାନେ ତମର ଖେ ଲସ୍ ହେଇଯିବ ନା। ସେଇଭଳିଆ ପିଲା ଗୁଡାକ ଅଛନ୍ତି ଆଜିକାଲି ବୁଝୁଚ ନା?
ଆମ ଘର ପାଖ ସେମତିକା ପିଲା ଅଛି। ସେ ବି ଗ ଟୋଟାଲେ ସେ ଖାଲି ତାର କଲ୍ କରିବ। ସେ ଦି ଥର ତିନି ଥର ମତେ କହିବ ତମ ପାଖକୁ ମୁଁ ଛଅଟା କଲ କରି ପାରିବି। ଆଉ ମୁଁ ଛଅଟା କଲ କରିଦଉଚି। ସେ ଛଅଟା କଲ କମ୍ପ୍ଲିଟ କରିଦେଲେ ତାର ଲା ଫାଇଦା ରହିଲା ନା ଆମର କଣ ଫାଇଦା ରହିଲା।
ତମର କିଛି ଫାଇଦା ହବନି ତେଣୁ କରିକି ତୁମେ
ଆଉ କହିଲା ତୋର ପଇସା ଆସିଲା ବୋଲି ମତେ କହିଲା ତୋର ବି ଆସିବ ମୋ ବି ଆସିବ
ନା ନା ଆସିବ ଯେ ଆସିଲେ କଣ ହବ ତମେ ଦେଖେଇ ପାରିବ କି ତମେ ଛଅଟା କରିଛ ବୋଲିକି ଦେଖେଇ ପାରିବ କି ପ୍ରମାଣ ଦେଖେଇ ପାରିବ କି ସିଏ ହଁ ତମେ ଦେଇ ନ ପାଇଁ ତମ ନା କଟିଯିବ ନା ତାର ଛଅଟା କଲା ପଇସା ଆସିବାର କଣ ଅଛି? ପଇସା ତ ସେମିତି ତୁମର ଆସିନି ସେ ପଇସା ଟା କଣ କିଛି ମୂଲ୍ୟ ନାହିଁ ଯଦି ତୁମେ କାମଟା ନ କଲ ତମକୁ ଖାଲି ପଇସା ସେଇ ବାବଦ ଆସିବ ସିଏ ଭାବିବ କଣ ଇଏ ତ କରୁନି ଖାଲି କିଏ କଲା ବେଳକୁ ଗପୁଛି କାଟି ଦେବେ କହୁନା? ତୁମେ ଗୋଟେ କାମ କର ଟାଇମ ହେଇଗଲେ ସେପଟରୁ କାଟିବ ମୁଁ ଫେର ଥରେ କରିବି ଫେରେ ତମେ କରିବ ଏଇଠି ମୋର ସାଙ୍ଗରେ କରିଦିଅ ଛଅଟା ଆଉ ଗୋଟେ ନମ୍ବର ମୁଁ କରିବି ଚାରିଟା କରିଦବ ମୋ ଚାରିଟାରେ ହେଇଯିବ ତାପରେ ତମେ ଚାହିଁଲେ ମୋ ପାଖକୁ କରିପାରିବ ଆଉ ଯୋଉ ନମ୍ବରଟା ମୁଁ ଦେବି ୟା ପରେ ଏଇଥିରୁ ଆଗେ ଛଅଟା କରିଦିଅ ଜାଣିଲନା। ହେଲା ବୁଝିଲ ନା ତାପରେ ନାଗି ନାଗିଡେଇ ତୁମେ ଆଉ ଶୁଅ ନା କି ବୁଲ ନା ପାଞ୍ଚଟା କରିଦିଅ ମୁଁ ବି କରିଦିଏ ତାପରେ ମୋର ଗୋଟେ ମୋର ହେଇଯାଇଛି ଛବିଶିଟା ବୁଝୁଛ ନା ଛବିଶିଟା ହେଇଯାଇଛି। ଅଛି ମୋର ଆଉ ଚାରିଟା ଅଛି ମୋର ଆଉ ହଉନହିଁ ହଉନାଇଁ ମୁଁ ତଥାପି ଚେଷ୍ଟା କରୁଛି ଚାରିଟା କରିବା ପାଇଁ ମାନେ ମୋର ଆଉ ଶହେ କେତେ? ଶହେ ହଉଛି ଅଠର ମିନିଟ ନା ଅଶୀ ମିନିଟ୍ ହେଇଯାଇଛି ବୋଲିକି ଆଉ ଫୋନ ଯାଉନି ତୁମେ ଚାହିଁଲେ ମୋ ପାଖକୁ ଛଅଟା କରିପାରିବ କାରଣ ତମର ବଢେଇବା ପାଇଁ
ମୋର ବଢେଇବା ପାଇଁ ହୁଁ
ହଁ ମୋର କିଛି ନାହିଁ ମାନେ ମୋର ତ ହେଇଯାଇଛି ନା ତମେ ଚାହିଁଲେ ମୁଁ ସେ ନମ୍ବର ଦେମି ହୁଁ। ନା ନା ତିରିଶି ଟା ନାଇଁ ମିନିୟମ ବାଇଶି ଟା ଚବିଶି ଟା ହେଇଗଲେ। ତମ ଏକାଉଣ୍ଟ କୁ ପଇସା ପଳେଇ ଆସିବ କିଛି ବୁଝିଛ ନା ନଚେତ ତମର କାଟିଦେବେ ତମେ ଯଦି ନ କରିବ। ବ ବ ଇଏ କରିବ ତମ କତିକି ପଇସା ଆସିବ ଯଦି ତୁମେ ଏଇକ୍ଷିଣୀ ନ କରିବ ଏମିତି ଖାଲି ତମ ପାଖକୁ ଧର କରିବେ। ଛଅଟା ମୁଁ ଧର ଛଅ ଥର କରିଦେଲିି ମୁଁ କହିବି ହଁ ବାବୁ ହେଇଗଲା। କିନ୍ତୁ ତମର କଣ ହବ ତମର କିଛି ହଁ କାଟ ମୁଁ ଏପଟରୁ କରେ ମୁଁ କରିମି